ହ୍ୟାଲୋ ।
ହଁ କଣ କହୁଛ?
ଏ ଫେ ସେ ହେଇକି ଆସିଲିଆ ବସିଛି ଆ ଆଉ କଣ କରୁଛ?
କି କଣ କରିବି ଯାଉଛି ବାହାରକୁ ଖାଇବା ପାଇଁ ଆଉ ।
ଆଉ ମୋ ଅଫିସ କେତେଟା ଟାଇମ ଯିବ ।
ଅଫିସ ଟାଇମ ଅଛି ଏବେ ଅଫିସ ଯିବି ତ
ହୁଁ ହୁଁ ।
ଅଫିସିବା ପାଇଁ ଟାଇମ ଅଛି ।
ଯେତେବେଳେ ଯାଏ ହବ ନା କଣ ଟାଇମରେ ଯିବ ।
ନାଇଁ ତାର ଟାଇମିଙ୍ଗ ରହୁଛି ଯଦି ଯି ସକାଳୁ ରହୁଛି ସକାଳେ ସି୍ଟ ହେଲେ ସକାଳୁ ରହୁଛି ନହେଲେ ନାଇଟ ସି୍ଟ ହେଲେ ତିନିଟା ବେଳକୁ ରହୁଛି ଚାରିଟା ବେଳକୁ ରହୁଛି ।
ହୁଁ ହୁଁ ଆଜି କେତେବେଳେ ଅଛି?
ଆଜି ତିନିଟା ବେଳେ ଅଛି ।
ହୁଁ ଦିନ ତିନିଟା ।
ହଁ ।
ଉ ହୁଁ ଏବେ କଣ କରିବା ବୁଲେଇବ ନା କଣ?
ହରା ରେ କୁଆଡେ ବୁ ଏକା କା କତେ ବୁଲିବ କିଏ?
ଉ ହୁଁ ଏଇଆଡେ ଖରା ହଉଚି ।
ହଁ ଖରା ତ ହଉଛି ନା । ତମେ ଭୁବନେଶ୍ଵର ଅଛ ।
ୟାଡେ ବି ଖରା ହଉଛି କଣ କହିଲ
କହିଲି ତମର ସିଆଡେ ବର୍ଷା ହଉଛି ବୋଧେ।
ନା ୟା ବହୁତ ଖରା ହଉଛି ବର୍ଷା ବି ପକଉନି।
ବୁଲି ପାରିବ ଖରା ରେ।
କଁ ହେଇଛି
କହିଲେ ହଷ୍ଟେଲ ରେ ଅଛି କୁଆଡେ ତ ବୁଲି ଯାଇନି ଖରା ବି ହଉଛି।
ଆଉ ରଜା କେମିତି ଗଲା
ହଁ ମୁଁ ତ ହଷ୍ଟେଲ ରେ ଅଛି ମୁ ଗାଁ କୁ ତ ଯାଇନି ଆଉ ହ ସାଙ୍ଗସାଥି ସହିତ ସେଲିବ୍ରେସନ୍ କରୁଛି ଆଉ
କାଇଁନା ହଷ୍ଟେଲ ପିଲାତ ବହୁତ ଦିଇଜଣ ପିଲା ନଥାନ୍ତି ନା ବହୁତ ଜଣ ଥାନ୍ତି।
ନା ବହୁତ ନୁହଁ ତିନି ଚାରି ଜଣ ଅଛନ୍ତି।
ବାକି ସବୁ ଘରକୁ ପଳେଇଚନ୍ତି
ହଁ।
ତମେ ବି ପଳେଇଯିବା କଥା
ହଁ ମୋ ମାତର ଦିଇ ଜଣ ଅ ସମତେ ପଲେଇଚନ୍ତି ଘର କୁ ମୋର ଖାଲି ଏ ଏକ୍ସାମ ପାଇଁ ହିଁ ମୁ ଅଛି।
ହଁ ଏକ୍ସାମ ତ ଥୋଡ଼ି ରଜ ରେ ରହୁଛି।
ନାଇଁ ତେରରେ ଏକ୍ସାମ୍ ଚାଲୁଥିଲା।
ଯାଇକି ପଳେଇ ଆସିଥାନ୍ତ।
ଦିଟା ସାଢେଦିଟା ହେଇଗଲା ଆଉ ତ ଗାଡି ବାଡ଼ି ପାଇଲିନି ଏଥିପାଇଁ ଆଉ ଗଲିନି ଆଉ।
ତମ ଘର ତ ତମ କଥାରୁ ଲାଗୁଛି ତମ ଘର ଯେମିତି ନୟାଗଡ଼ ବୋଲି।
ନା
ହଉ
ଆମର ବଡମ୍ବା କଟକ।
ବଡ଼ମ୍ବା।
ହୁଁ।
ଓ ହୋ।
ତମ ଗାଁ?
ଏଇଠୁ କେନ୍ଦ୍ରାପଡ଼ା
ହୁଁ ହୁଁ ତମ ନାଁ କଣ?
ଜିିତ।
ହୁଁ ହୁଁ।
ହଁ ଖାଇଲଣି ନା ନାଇଁ?
ନା ଆମ ତ ଆସିଲି ଯାଉଛି ଖାଇବି କଣ ।
ଫ୍ରେସ୍ ହଉଥିଲ
ହଁ ଉଠିକି ଗଲି ତ ଫ୍ରେସ୍ ହେଇ ଆସିଲି କହିଲି ଯାଉଛି ଟିକେ ସାଙ୍ଗ ସାଥି ସହିତ କଥାବାର୍ତ୍ତା ହେବି ଆଉ।
ଆଉ କଣ ଖାଇବ ଏବେ?
ଏବେ ଏବେ କଣ ଖାଇବି ଆଉ ବାହାରକୁ ଯିବି କଣ ଖାଇବି ଆଉ।
ତମେ କଣ ଖାଇବ?
ମୁଁ ବି ସେଇପାଇଁ ବାହାରକୁ ଯାଇ ଖାଇବି। ରୋଷେଇ ହେଇଛି ଯେ
ହୁଁ କଣ ରୋଷେଇ ହେଇଛି?
ରୋଷେଇ ହେଇଛି ଭାତ ଡାଲି ସଜନା ଶାଗ ଆଳୁ ଭଜା
ତମେ କରିଛ?
ନାଇଁ। ଭାଇକି କହିବି କରିବାକୁ।
ହୁଁ ହୁ ସିଏ କଣ ସବୁଦିନ କରୁଛନ୍ତି ନା କଣ?
ଭାଇ ମୁଁ ନାଇଟସିପ୍ଟ ରହେଥା ସେ ସକାଳୁ ଉଠିକି ଯବ ତାର ସାଇଟି କୁ ଯାଏ ପିଲା ମାନଙ୍କୁ ଦେଖିବା ପାଇଁ। ଆ କରି ଖାଇ ଦେଇ ଖାଇ ପିଇ ଦେଇ ତାର ନେଇ ନେଇାଇକି ଯାଏ ଆଉ। ମୋ ପାଇଁ ରଖିଦିଏ ମୁଁ ଉଠିଲେ ଖାଇବି ଆଉ।
ଭାଇ କେତେଟାରେ ଯାଉଛନ୍ତି ଡିଉଟି?
ଭାଇର କିଛି ଟାଇମ ଠିକ୍ ନାହିଁ।
ହୁଁ ତମ ଭଳି।
ଭାଇ ର ସକାଳୁ ଷ୍ଟାର୍ଟ ହେଲେ ରାତିରେ ସରିବ।
ସାଙ୍ଗ ବି ଆସୁଥୁବ।
କଣ ହେଇଚି?
ମୁଁ କହିଲି ସାଙ୍ଗ ହେଇ ଆସୁଛ ନା ସେ ଆଗ ଆସନ୍ତି।
ଦେଖ ସିଏ କଣ୍ଟ୍ରାକ୍ଟ କରୁଛି ନା। ତ ତାର କଣ
ହଁ ଉଁ ହୁଁ ଅଲଗା। ଆଉ ପଢା ପଢି କଣ କରୁଛ ଛନ୍ତି।
ପଢାପଢି ତ ଏବେ ମୁଁ ବନ୍ଦ କରିଛି ଫେରେବି ଦେଖୁଛି ମାଷ୍ଟର ପାଇଁ ଟ୍ରାଏ କରିବା ଆଉ।
ହୁଁ ହୁଁ କଣ ପଢିବାର ଇଛା ଅଛି।
ଉଁ।
କହିଲି କଣ ପଢିବାକୁ ଇଚ୍ଛା ଅଛି।
ମୋର ବିଏସି ବିଡି ସରିଯାଇଛି ଅଲରେଡି।
ହୁଁ ହୁ ତମେ କଣ ସାଇନ୍ସ ନା କଣ ଆର୍ଟସ।
ସାଇନ୍ସ୍।
ତମେ କୋଉଠି ଇଚ୍ଛା ଅଛି ପଢିବାକୁ।
ପଢିବା ପାଇଁ କଣ ଇଛା ଭାବୁଛି ଇନଟ୍ରେଷ୍ଟ ନ ମାନେ ଇଛା ନଥିଲା ମାଷ୍ଟର ଲାଇନରେ ଯିବା ପାଇଁ ପୁଣି ଦେଖିଲେ ନାଇଁ ପଶିଯିବା ଦେଖିବା ଆଉ ମାଷ୍ଟର ହେଇଯିବା ତାପରେ ଦେଖିବା କଣ କରିବା।
ହଁ ଖଡି ଡିଷ୍ଟାନ୍ସ କରିବ ନାଇଁ ରେଗୁଲାର।
ଡିଷ୍ଟାନ୍ସ।
ହଁ ମୁଁ କହିଲେ ତମେ ତ ଅଫିସ୍ ଯାଉଛ ଡିଷ୍ଟାନ୍ସ କରିବ କି।
ଡିଷ୍ଟାନ୍ସ ରେ କଣ କରିବି।
ହଁ ପିଲାମାନେ ତ ଡିଷ୍ଟାନ୍ସରେ ହିଁ କରୁଛନ୍ତି ପଢାପଢି।
ମୋର ବିଇଡି ସରିଯାଇଛି ମତେ ଖାଲି ପ୍ରିପେୟାର ହବାର ଅଛି କମ୍ପିଟିଟିବି ଓ
ଓ ହୋ ହ ହୁଁ ହୁଁ ତାହେଲେ ତମେ ସରିଯାଇଛି। ଏରା କେତେ ବର୍ଷ। ତମର ସାର୍ଜ।
ମୋର ବି ଏ ଡି ସରିଗଲାଣି ଦୁଇ ହଜାର ଉଣେଇଶିରୁ।
ହୁଁ ହୁଁ।
ମୋର ଇଚ୍ଛା ନଥିଲା ମାଷ୍ଟର ଲାଇନ ରେ ଯିବା ପାଇଁ ସେଥିପାଇଁ ମୁଁ ପ୍ରିପେୟାର ହଉନଥିଲି।
ଓହୋ।
ବଟ୍ ଦେ ଖୋଯିକି ପ୍ରାଇଭେଟ୍ ରେ ଯେତେ ତମେ ନିଜକୁ ଇଏ ଦେଲେ ବି କିଛି ପ୍ରଫିଟ୍ ନାହିଁ। ଲାଭ କିଛି ହଉନି ତ ସେଥିପାଇଁ ଭାବୁଛି ବନିଯିବା ମାଷ୍ଟର ଆଉ।
ନମସ୍କାରେ ମାଡାମ୍ କୁହନ୍ତୁ ତେସ୍ନା କର
ମା ମାଷ୍ଟର ପଇସା ଭଲ ଅଛି ନା ସାର୍ ସାର୍ କହିଲୋକ ପଇସା ଦେଇଦେବେ।
ହଁ ଏଇଟା କଣ ଗମେଣ୍ଟ ନା ପ୍ରାଇଭେଟ୍ ନା କଣ
କୋଉଟା
ଏଇଟା
ମୂ ଯୋଉଠି ଅଛି ଏବେ କାମ କରୁ ହଁ ପ୍ରାଇଭେଟ୍ ଟା।
ହୁଁ ହୁଁ। ଆଉ କେମିତି କଣ ଖାଇବା ଦୋଷ ଏମିତି ହଉଚି ତ ଆଉ
କାମରେ କଣ ଖାଇବା ସେମାନେ ଦେବେ ସେମାନେ କିଛି ଦଉନାହାନ୍ତି।
ଉଁ ହୁଁ ତାହେଲେ ତମେ ନିଜେ ଯାହା ଖାଉଛ ଆଉ
ହୁଁ। ଅଧା ନିଜର।
ଉ ହୁଁ କିଣିକି ଆଉ କଣ ଯାହାହେଲେ ବି କଣ ଖାଇ ଛ?
ନିଜେ ରୋଷେଇ ରୋଷେଇ କରିକି ଖାଇବା କଥା ।
ନେଇକି ଯାଉଥିବ ଟିଫିନ
ପାଞ୍ଚ
କହିଲେ ଘରେ ନେଇକି ଅଥିବ ଟିଫିନ
ଟିପିନ ନାହିଁ। କ୍ୟାଣ୍ଟିନ ଅଛି କ୍ୟାଣ୍ଟିନ ବି ତମେ ଖାଇପାରିବ।
ଓହୋ କ୍ୟାଣ୍ଟିନ କଣ ଦଉଛନ୍ତି।
ତମେ ଯାହା ଖାଇବ ସବୁ ମିଳୁଚି? ସବୁ ମିଳିବ ନାଇଟ ଡିନର ପାଇଁ ବି ମିଳିବ। ତମ ଇଚଛା ତମେ ଯାହା ଖାଇବ ଭେଜ ନନ ଭେଜ ସବୁ କିଛି ।
ଆଉ କଣ କରୁଛ?
କାହିଁକି?
କହିଲେ କଣ କରୁଚ?
କିଛି ନହିଁ ଆଉ କରିବା କଣ ଆଉ ଏମିତି ଯାଉଛି ବାହାରକୁ କହୁଥିଲି ବାହାରୁଛି ଉଠିଥିଲି ଫ୍ରେଶ ହେଇଥିଲି ଯେ ବ୍ର କରିବା ଭୁଲି ଯାଇଥିଲି ଯାଉଛି ଟିକେ ବ୍ରସ୍ କରିକି ବାହାରିକି ଯିବି ଆଉ
ହୁଁ। ବସ କରିନ
କି କାମ କରିନି ବ୍ରସ କରିନି କରିବା ଆଉ
ଉଁ ହୁଁ ।।
ଆଉ ତମ ଖବର କଣ କୁହ ତମ ଖବର କଣ କ କୂଅ
ମୁତେ ଶୋଇକଥିଲିସଇକି ଆସିଲି ଆଉ ଖାଇକି ଯାଉଛି ଖାଇବି ଆଉ।
ଘରେ ସବୁ କିଏ କିଏ ଅଛନ୍ତି?
ବାପା ମାମା ଦିଦି ଭାଇ ଆଉ ବାପ ତ ବାହାରେ ଅଛନ୍ତି ଆ ଆଉ ଦିଦି ବାହାରେ ମୁଁ ତ ବାହାରେ ଆଉ ପୁଅ ପଢୁଛନ୍ତି କଲେଜରେ ଆଉ।
ବାପା ବାହାରେ କଉଠି ରହୁଛନ୍ତି।
ଅନୁକୁର ଜବ୍ କରୁସଛନ୍ତି କଣ
ଷ୍ଟିଲ୍ ପ୍ଲାଣ୍ଟ ରେ
ନାଁଇ ଗମେଣ୍ଟ୍
ଓହୋ ଦିଦି
ଦିଦି ଭୁବନେଶ୍ୱର କଲେଜ କର୍କ ହେଇଛନ୍ତି ଆଉ
ହଁ ହଁ।
ଭାଇ ତ ଛୋଟ ସିଏ ପଢୁ଼ଛନ୍ତି ବିକମ
ତମେ ମଝିଆ ଆଉ ନା କଣ?
ହଁ ଆଉ କଣ କରୁଛ। ଆଉ କେବେ ଘରକୁ ଯି
ମୁଁ ତ ପ୍ରତି କନିବାର ଦିନ ପଳେଇଯାଏ।
ଘରୁ କୁ
ହଁ।
ହଁ ଆସିଥିଲା ନା ଉ ହୁଁ ରବିବାର ଛୁଟି ସେଥିପାଇଁ ସୋମବାର ଆସି
ହଁ ମୁଁ ଶନ୍ ଶନିବାର ଦିନ ସକାଳୁ ସିଫ୍ଟ୍ କରିଦେବି ପାଞ୍ଚଟା ବେଳକୁ ବାହାରିଗଲେ ମୋର ଦି ଦିନ ଛୁଟି ହେଇଯାଏ। କେତେ
ହୁଁ। ଡିଉଟି ତ ରେ ହଉଛି ଯେତେବେଳେ ହେଥିପାଇଁ ସକାଳୁ ଆସୁ ଆଉ
ନାଇଁ ମୁଁ ହଁ ସେଇ ତିନିଟା ବେଳେ ରହେ ଡ୍ୟୁଟି ମୁଁ ଶନିବାର ମୋ ସକାଳୁ ସିଫ୍ଟ୍ କରିଦେଇ ପାଞ୍ଚଟା ବେଳକୁ ବାହାରିଯାଏ ପାଁଞ୍ଚଟା ବେଳକୁ ବାହାରି ଗଲେ ତାପରେ ରବିବାର ରହିବି ସୋମବାର ଦିନ ବାହାରି ବାରଟା ଗୋଟେ ବେଳକୁ ଆସ୍ ପହଞ୍ଚିବି ତିନିଟା ବେଳକୁ।
ହଉ ଆଉ ରଖ।
ହଉ ଠିକ୍ ଅଚ୍ ଠିକ୍ ଅଛି ରଖ।